ମ୍ୟାଡ଼ାମ୍ କଣ କରୁଛନ୍ତି ଆପଣ ଏବେ?
ଏଇ ବସିଛି ଆଉ।
ଏ କଣ ଖାଇଛନ୍ତି ସକାଳୁ?
ମୁଁ ପିଠା ଖାଇଥିଲି।
ଏ କି ପିଠା?
ସେ ଆମାର ତ କାଲି ଗୋଟେ ବାହାଘର ଥିଲା ଆପଣ ପାଖ ଭିତରେ ଗୋଟେ ବାହାଘର ଥିଲା କି? କାଲି ତ ବହୁତ ବାହାଘର ଥିଲା।
ସରିଯାଇଚି ଏବେ ଛବିଶ ରେ ର- ଥିଲା ସରିଯାଇଛି।
ଆଜ୍ଞା, ଆମା ଆଡେ ତ କାଲି ବହୁତ ବାହାର ଥିଲା ଆମ ଗାଁ ପାଖ ଜଣଙ୍କ ଥିଲା, ତ ମୁଁ ଲେଟ୍ ରେ ଉଠିଥିଲି ଆଉ। ଆଜି ଲେଟ୍ ରେ ଉଠିଥିଲି ତ ମା ପଳେଇଥିଲେ ମନ୍ଦିର ଆଡେ। ତ ମୁଁ ନିଜେ ଆଜି ପିଠା କରିକି ଖାଇଥିଲି।
ହୁଁ, ଭଲ। ଆଉ ବନିଆ ଅପେକ୍ଷା ନିଜେ ତୋମେ ଜାଣିଛ ହୁଁ,
ଆଜ୍ଞା।
ଆଜ୍ଞା।
ଏ ଅଟା ପିଠା କମିତି କଣ ହୁଏ ଜାଣିଛନ୍ତି?
ହଁ ଅଟା ପିଠା କଦଳୀ ପକେଇକି କଲେ, ଗୁଡ ପକେଇକି କଲେ
କଦଳୀ ପକେଇକି ନୁହଁ। ମାନେ ପୁରା ଅଟାରେ ହେଇଥାଏ ପିଠାଟା ସେଇଟା।
ପୁରା ଅଟାରେ ଅଟା କାକେରା?
ଆଜ୍ଞା। ଆ ଫାଷ୍ଟେ ଅ ତାକୁ ଆଣିକି ଯେମିତି ରୁଟି କରନ୍ତି ସେମିତି କରିଦେବେ।
ହୁଁ ଜନ୍ତା କରିକି ତାକୁ
ଏ ହଁ ଫେରେ ଚିନି ଶିରାରେ ପକେଇକି ସେରା ତେଲ ଦେଇକି ପୁରା ମାନେ ଯଦି
ପଲମରେ କରନ୍ତି। ହୁଁ। ପଲମରେ ନା ତେଲରେ ଆକୁ ଛାଣ?
ଏ ତେଲ ଦେଇକି ଯାହେଲେ ଛଣା ହବ ନା ପିଠା ଟାକୁ। ହଁ ଯମିତି ବିରି ପିଠା ସେଇଭଳିଆ ସେଇ ଅଟା ପିଠା।
ଆ ଆପଣ ଆଉ କଣ ରୋଷେଇ ଜାଣିଛନ୍ତି ମାନେ ନୂଆ ଏଥର ଯୋଉ ରୋଷେଇ ହଉଚି ଆପଣ କଣ ଜାଣିଛନ୍ତି ନୂଆ?
ନୂଆ ବୋଲି କଣ ଯାହା ଦବ ତ ଆଜିକାଲି ତ ସବୁ ୟୁଟୁବ୍ ରେ ଦେଖିକି ହେଇ ଯାଉଚି।
ଆଉ ବିରି ପିଠା କରି ଜାଣିଛନ୍ତି? ହାଲୋ। ଏ ଆ ବିରି ପିଠା କରି ଜାଣିଛନ୍ତି ଆପଣ?
କରି ଜାଣିଚନ୍ତି ନା ଜାଣିନାହାନ୍ତି ବିରି ପିଟା ମାନେ ଯଉ, ଆଜ୍ଞା?
ହଁ ବିରି ।
ଆ ଯୋଉ ପୁରା ଧଳା ବିରିଟା ଟା ପୁରା ଖସା ଫାଷ୍ଟ ଯୋଉ ଛଡେଇ ଦିଅନ୍ତି ଯୋଉ ତାର ଯୋଉ କଳା ଚୋପାଟାକୁ ଫାଷ୍ଟ୍ ଯୋଉ ଛଡେଇ ଦିଅନ୍ତି ତ ଦୋକାନ ରେ ବି ଏଥର କଳା ଚୋପା ଛଡେଇକି ବିକି ଦଉଛନ୍ତି ମାନେ ବହୁତ ଟଙ୍କା ନେବେ ବୋଲି।
ଆଜ୍ଞା।
ଚୋପା ଛଡା ବିିରି ଆଉ।
ଆଜ୍ଞା। ତା ଚୋପା ଛଡ଼େଇକି ଥରେ ଜଷ୍ଟ ଟିକେ ବାଟିକି କିବା ଗୋଟେ ମେସିନ୍ ଅଛି ଗାଁ ମାନଙ୍କରେ ସେଇଥିରେ ଇଏ କରିକି ଆଣନ୍ତି ତାପରେ ତ ତେଲ ଦେଇ ଖାଲି ଭାଜିକି ଖାଆନ୍ତି। ମାନେ ଭଜା ଟାଇପ୍ ର।
ଆ ଆପଣ ଆଉ କଣ ଭଜାଭୁଜି କରି ଜାଣିଛନ୍ତି? ମାନେ ପୋଟଳ ଭଜା ଯେମତି ଆଳୁ ଭଜା। ଆଁ କିଛି ଜାଣିଛନ୍ତି ଆଉ ଭଜା କରି?
ହଁ ପୋଟଳ ଭଜା, ଆଳୁ ଭଜା, ଶାଗ ଭଜା, କଲରା ଭଜା।
ଆପଣ କେବେ କରନ୍ତି ପୋଟଳ ଭଜା, ଆଳୁ ଭଜା କେବେ କରନ୍ତି? ଏ ପୋଟଳ ଭ ଯା ଆଳୁ ଭଜା କେବେ କରନ୍ତି ଘରେ?
ହଁ ବନାଏ।
ଏହା ମାନେ ପଖାଳ ଭାତରେ ଆପଣ ଖାଉଚନ୍ତି ନୁହଁ କି?
ହଁ ତେଲ ଭଜା ହେଇପାରିବ। ତାକୁ ମସଲା ବି ହୁଁ।
କାଲି କଣ ଆପଣ ହେଇଥିଲା, ମାନେ ରୋଷେଇରେ?
କାଲି ଚିକେନ୍ ଆଉ ମାଛ ହେଇଥିଲା।
କେଉଁ ମାନେ ଦିନରେ ମାଛ ଖାଇଥିବେ। ରାତିରେ
ହୁଁ, ହୁଁ ନାଇଁ ଦିଟା ଯାକ। ଅଧିକ ଆଣିଥିଲେ ଭାରି ତ।
ଆଜ୍ଞା। ଦିଇଟା ଯାଙ୍କ ଏକା ସାଙ୍ଗରେ କରିଥିଲେ। ଆଜ୍ଞା। ଯେହେତୁ କାଲି ବାରି ଟା ଥିଲା ହେଇଥିବ ଆଇଁଷ।
ହୁଁ
ଏ ଆପଣ କୋଉ କୋଉ ବାରରେ ଆଇଁଷ ଖାଆନ୍ତି?
ଆମର ବୁଧବାରେ, ଶୁକ୍ରବାରେ, ରବିବାରେ।
ଏ ମୁଁ ତ ସବୁବାରେ ଖାଇ ଦିଏ। ତାମାନେ ମୋର ବାର ଫାର
ଝିଅ ମାନେ ତ ଓଷାବାର କରିବେ ସେମାନେ ପୁଣି ରୀତି ନିୟମ ଦେଖିବେ, ସବୁବାରେ ଆଉ ଖାଇପାରିବେନି।
ଆଜ୍ଞା, ମୋର ଚିନ୍ତା ଆମେ ତ ପୁଅ ମାନେ। ମୁଁ କହିଲି ଆମ ଗାଁ ରେ ଲକ୍ଷ୍ମୀ ପୂଜା ଶୁଣିଥିବେ?
ହଁ।
ଲକ୍ଷ୍ମୀ ପୂଜା ମୁଁ ଚାରି ପାଞ୍ଚ ବର୍ଷ କଲିଣି ମାନେ ପୁରା ଛୋଟ ବେଳୁ ମୁଁ ଲକ୍ଷ୍ମୀ ପୂଜା କଲିଣି। ସେଥି ପାଇଁ ତଥାପି ଏତେ ବି ଏ ଲଇନା ବଡ଼ ହେଇନି ସେଥିାଇଁ ବି ଗୁରୁବାରେ ବି ମୁଁ ଆଇଁଷ ଖାଇଦିଏ। ଆଣ୍ଟି ମୋ ଆଇଁଷ ଟା ଟିକେ ପ୍ରିୟ ତ ସେଥିପାଇଁ।
ଓ ହୋ।
ଆପଣ ଲକ୍ଷ୍ମୀ ପୂଜା କହୁ ଥିଲେ କଣ କହି ପାରିବେ?
ହଁ ଆମ ଆଡ଼େ ସେପଟେ ମଝି ସାହିରେ କରନ୍ତି। ଯେ ଏପଟେ ଆମର କୋଠ ଘର ପାଖରେ କରନ୍ତି ମୁଁ କଳସ ଅରିକା ବୁଡ଼େଇକି ଆସିକି ପୂଜା ପାଠ ହୁଏ।
ଆଜ୍ଞା ଫାଷ୍ଟ୍ ତ ସେମିତି ଫାଷ୍ଟ। ସେ ଯୋଉ ଚାନ୍ଦା ଫାନ୍ଦା ଆଦାନ୍ତି ମାନେ ରାସ୍ତାର କି ବା ଗାଁ। ଚାନ୍ଦାରେ ତା ପରେ ତ ଚାନ୍ଦା ଦେଇକି
ଯା ଆମର କଣ କରନ୍ତି କି ମାନେ? ଆଦାୟ କରି ଦିଅନ୍ତି। ଯିଏ ଯେତିକି ଦେଇ ପାରିଲା, ସେଠି ତାଙ୍କ ନାଁ ଲେଖା ହେଇକି, ପୁଣି କଣ କରାଯାଏ। ତାକୁ ବଡ଼ ଭୋଜି ଦିନ ସମସ୍ତଙ୍କ ନାଁ ଡକାଯାଏ। ତାଙ୍କ ମେମ୍ବର ମାନଙ୍କୁ ବି। କିଛି ଦାୟିତ୍ୱ ଦିଆ ଯାଏ।
ଆଜ୍ଞା, ସେଇ ଭଳିଆ ବି ଆମ ଆଡ଼େ ବି ହୁଏ। ମାନେ ସମସ୍ତେ ଜେତିକ୍ ଗାଁ ଗାଁ ଲୋକ ସବୁ, ସମସ୍ତଙ୍କୁ ବି ଦାୟିତ୍ୱ ଦିଆ ହବ। ମାନେ କିଏ କାଳେ ଖରାପ୍ ଭାବିବେ କହିବେ ମୋତେ ବି ଦେଲେନି ଏଇ ଭଳିଆ। ଆପଣ ଆଡ଼େ ଯାତ୍ରା କଣ ପଡ଼େ? ମାନେ କିଛି ନୂଆ ଯାତ୍ରା କାଳୀ ପୂଜା ପଡ଼ିଥିବ। ଆଉ କିଛି
ହଁ କାଳୀ ପୂଜା ଆମର ହୁଏ। ମଙ୍ଗଳ ପାଳରେ।
ଆପଣଙ୍କ ଆଡ଼େ କାଳୀ ପୂଜା ତ ବୋଧେ ବହୁତ ଭଲରେ ହୁଏ। ତ ସେମିତି କଣ ଚନ୍ଦା ଦେଇକି କିଛି କରନ୍ତି କେବେ
ହଁ ସେଟା ସେପଟେ ଯୋଉ ଲୋକମାନେ ତାଙ୍କର ଚାନ୍ଦା ଦେଇକି ତାଙ୍କର ବଡ଼ ଡେକୋରେସନ କରିକି ଭଲ କରନ୍ତି। ମିନା ବଜାର ପଡ଼େ।
ନାଇଁ ଆପଣ କେବେ ଯାଆନ୍ତି ବୁଲି
ହଁ, ବାବା ଙ୍କ ସହିତ ଯାଉ ଝିଅର ମୋର।
ଆଜ୍ଞା।
ବାବାଙ୍କ ସହିତ ଝିଅର ମୋର ଯାଉ ବୁଲି। ଗହଳି ତ ପଶି ହୁଏନି ହଜିଲେ ବି
ଛୋଟ ବେଳୁ ପୁରା ଭୂତ ଦେଖୀଛନ୍ତି।
ହଁ ହଁ ମୁଁ ଛୋଟବେଳୁ ଆମେ ସହିତ ଯାଉ ଝିଅ ର ମୋର।
ବହୁତ ଭଲ ଲାଗେ ଆପଣଙ୍କୁ ସେଇ ଜାଗା ସବୁ ଠାକୁର ଙ୍କ ଜାଗା।
ମୋ ବାବାଙ୍କ ସହିତ ଯିବାକୁ ସବୁ ଆଡ଼େ ଭାରି ଭଲ ଲାଗେ। ମୁଁ କହିବି ବାବା ଚାଲ ଏଠିକି ଯିବା ସେଠିକି ଯିବା। ସନ୍ଧ୍ୟା ବେଳେ ତ ରାତି ହେଲେ ତ ବାବା ହଁ ବାବା ତ ଯିବେ ସେ ତାର ଗୋଟେ ଦୋକାନ ରେ ଠିଆ ହେବେ ଆମକୁ କହିବେ ଯା ବୁଲିକି ଆସ।
ନା ଆପଣ ବାପା ଙ୍କ ସହ ବହୁତ ଆପଣ ମାନେ ସାଙ୍ଗ ଟାଇପରେ ମିଶନ୍ତି ବୋଧେ।
ହୁଁ ହୁଁ କାରଣ। ମୁଁ କମ ସାଙ୍ଗ ବନାଏ ମୋ ବାବାଙ୍କ ସହିତ ଅଧିକ ବୁଲେ ମୋ ସାଙ୍ଗ ସହିତ ବେଶୀ ମିଶ। ସେମିତି ବୁଲେନି ସେ ତାଙ୍କୁ ଭଲ ଲାଗେନି।
ତ ଆଉ କୁଆଡେ ବୁଲିଲ ବୋଲି କଥା ହେଇଛନ୍ତି କି ବାହାର ସେଠି ରାହୁଲ କହିଲେ କଣ ଆପଣ ଦେଖ। ପିଲା ମାନେ କିତିନି ହଜାର।
ହୁଁ ରାଉଲୁ କେଲାରେ ଆମେ ଦେଖିଲୁ ଯୋଉ ବେଦବ୍ୟାସ ଗୁରୁ ବେଦବ୍ୟାସ ଆଉ ଅଛି ଆମର
ତାମାନେେ ମନ୍ଦିର ଟାଇପି ର ହେଇକି ସେଇଟି ପୁରା ଥିବେ ଲୋକ ବଅହେ ସବୁବେଳେ ହୁଅନ୍ତି ସେଇଠି।
ହଁ ହଁ ଲୋକ ମାନେ
ଆପଣ ଆଡେ ମେଘ ଏଥର କୋଭଳା ହଉଛି ମାନେ ବେଶୀ ହଉଛି ନା ନା ଖରା ବେଶୀ ହଉଛି।
କାଁଳିଆ କରୁଛି ଆଉ।
ଆଜ୍ଞା।
କାଁଳିଆ କରିଛି।
ଏ ଆପଣଙ୍କ ଆଡ଼େ।
କୁହଲା ପାଗ ହଁ।
ଆଗରୁ କେବେ ମେଘ ହେଇଥିଲା ଦି ତିନି ଦିନ ପୁରା ଲଗାତାର
ହଁ ଏ ତ ଲଗାତର ହଉଛି ଏବେ ଟିକେ ଛାଡିଛି ଆଉ।
ଆଜ୍ଞା ନାଇ ଆମ ଆଡେ ତ ପୁରା ମାନେ ବେଶୀ ରେସ୍ ରେ ହଉନି କିନ୍ତୁ ଜମୁଥିଲେ ଖି ଟିକେ ଟିକେ ଟିକେ ଟିକେ କରି ମେଘଟା ହଉଛି ମାନେ ଭିଜିଯିବେ ଆପଣ ଟିକେ ବାହାରି ଥିବ ବୋଲି।
ନାଇଁ ଇଆଡେ ଜୋର ସେ କାଟୁଛି ଯଦି ଜୋର ସେ କାଟୁଛି ପୁଣି କ ସ ସରିଗଲା ପରେ ଫିମ୍ବ ପକଉଛି ଏମିତି ହଉଛି।
ଆଜ୍ଞା ଆମ ଆଡ଼େ ତ ପାଞ୍ଚ ମି ରି ମାନେ ଜୋରସ କେବେ ହଉଛି କିନ୍ତୁ ଧୀରେ ଧିଟା ପୁରା ସବଳେ ହଉଛି।
ହୁଁ।
ପୁରା ପର୍ତେ ହୁଏଥର ଯୋଉ ରଥଯାତ୍ରା ପାଇଁ ତ ତାକୁର ଏବେ କୋ ଜର ହବ ସେଇଥି ପାଇଁ ବୋଧେ।
ହଁ।
ପୁରୀ କେବେ ଯାଇଛନ୍ତି ଆପଣ ରଥ ବୁଲିତେ।
ପୁରୀ ଯାଇଥିଲୁ ଆମେ ସ୍କୁଲ ଟାଇମ ରେ ଆମ ସାର୍ ମାନେ ସାର୍ କରିକି ନେଇଥିଲେ ଗାଡି।
ଛୁଆମାନେ ଯାଇଥିଲି ଆଉ ତାପଠୁ କଣ କହିଲ।
ନା ବାବା ସହ କେବେ ଯାଇନାହାନ୍ତି ନା ଆଗକୁ ଅଛି ଭାବିକି ରଖିଛନ୍ତି ଯିବେ ବୋଲି।
ହଁ ଅଛି ତ ପ୍ଲାନିଂ ଯିବାର ବାବା ନିଜେ ଯାଇକି ବୁଲିକି ପଳେଇସୁନ। ତାଙ୍କ ସାଙ୍ଗ ସରପଞ୍ଚ ଥିଲେ ତ ତ ସର ପଞ୍ଚ ରୁ ସେପଟ ରୁ ଆସେ ତାଙ୍କର ଯିବା ପାଇଁ ବୁଲାବୁଲି କରିବା ପାଇଁ।
ଆଜ୍ଞା।
ହୁଁ ତ ସେମାନେ ତାଙ୍କର ଯାଆନ୍ତି ସେ ପଶ୍ଚିମାଞ୍ଚଳ ସବୁ ସେଆଡେ ତାଙ୍କର ବୁଲିକି ସବୁ ଦେଖି ଦେଖାକି ଆସିଛନ୍ତି ଆଉ। ଆମେ ଯିବୁ ବୋଲି ପ୍ଲାନିଂ କରୁଛୁ ଡୋରି ନ ଲାଗିଲେ କୁଆଡେ ଯାଇହବନି।
ଆଜ୍ଞା ତ ଆମର ଯଦି ଏବେ ର ଥ ଯାତ୍ରା ଟାଇମ ରେ ଯାଉଥାନ୍ତ ବହୁତ ଭଲ ଲାଗିଥାନ୍ତା ଆଉ ଜଗନ୍ନାଥଙ୍କୁ ପୁରା ଦୌଡି ଡି ଟାଣୁଥାନ୍ତେ ଆଜ୍ଞା।
ସେ ଟିକେ ଜଗନ୍ନାଥଙ୍କ ଡୋରି ନାଗିଲେ ହବ ଆଉ।
ଆଜ୍ଞା। ଆମର ତ ଏଇ ଭାବିଛୁ ଚାରି ପାଞ୍ଚ ଦିନ ଭିତରେ ଯିବୁ ବୋଲି ପୁରୀକି। ମାନେ ଯଦି ସାଙ୍ଗମାନେ ସବୁ ମିଶିକି ଯିବୁ ବୋଲି ଭାବିଛୁ ଟ୍ରେନ ତ ପୁରା ବାତିଲ ହେଇଯାଇଛି ତ ଗାଡି କରିକି ଯିବାକୁ ପଡିବ ଆଉ। ଆଜ୍ଞା। ଖରା ଦିନେ ସବଠୁ ପୁରୀ ଯିବ ଆଜ୍ଞା ଆପଣଙ୍କୁ ବହୁତ ଭଲ ଲାଗିବ।
ହୁଁ ହୁଁ।
ଚାରି ପାଞ୍ଚ ମାସ ଖଣ୍ଡେ ହବ ଆମ ମାନେ ସାଙ୍ଗମାନେ ଯାଇଥିଲୁ ଟ୍ରେନ ରେ।
ହୁଁ।
ଟ୍ରେନ ରେ ଯାଇକି ଖରା ଦିନେ ଯାଇଥିଲୁ ଗରମକୁୁ ଆଇ ଆ ସମୁଦ୍ର କୁଳରେ ଗାଧେଇ ବାରେ ଅଲଗା ମଜା।
ଏ ଖରାଦିନେ ଯିବା ପାଇଁ ଭଲ ଲାଗିବ।
ଆଜ୍ଞା ଯେହେତୁ ଇଆଡେ ଗରମ୍ ହେଥିବ ତ ସମୁଦ୍ର କୂଳରେ ବି ଲହଡ଼ି ଭାଙ୍ଗିି ତ ଭଲ୍ ଲାଗିବ ଏଟା ମଜା। ତାପରେ ତ ରାତିରେ ଆପଣ ଦର୍ଶନ କରିବେ ଠାକୁରଙ୍କୁ। ଆପଣ କେବେ ଖାଇଚନ୍ତି ଯୋଉ ପୁରୀ ଯୋଉ ଗଜା କେବେ ଖାଇଚନ୍ତି?
ହୁଁ-ହୁଁ ସେଇଟା ତ ମୋର ଫେବରାଇଟ୍।
ସେଇଟା ମତେ ବହୁତ୍ ଭଲ୍ ଲାଗେ, ସେଟା ଟିକେ ଘରେ ବନେଇବ ଯେତିକି ଟେଷ୍ଟ ଲାଗିବନି ହାଲୋ।
ହଁ।
ଘରେ ବନେଇଲେ ଟେଷ୍ଟ ଲାଗିବନି କିନ୍ତୁ ପୁରୀରୁ କିଣିକି ଆଣିଲେ ବହୁତ୍ ଟେଷ୍ଟ ଲାଗେ।
ବହୁତ୍ ଭଲ୍ ଲାଗେ ସେ ତିନି ପ୍ରକାର ଭୋଗ ମାନେ ଏକା ଦୁ ଦେଖାଉଥିବ କିନ୍ତୁ ତିନି ମିଠା କୋଉଟା। ବେଶି ଇଏ
ମିଠା ଯୋଉଟା ସେଇଟା ବହୁତ୍ ଭଲ୍ ଲାଗେ।
ଖାଆନ୍ତି ଭୋଗ ମାନେ ଆପଣଙ୍କୁ ବହୁତ ଖାଇବାକୁ
ଆଉ ମତେ ବହୁତ୍ ହଁ ଆମ ଝିଅର ମୋର ଯିଏ ଯାଇଥିବେ ପୁରୀ ଯଦି ଦେଇଥିବେ ଆମ ଝିଅର ମୋର ମାଡ଼ ବଳ ଲାଗିବ ସେ କହିବ ମୁଁ ଖାଇବି
ଆପଣଙ୍କ ଭତୁରୁ କିଏ ଖାଇ ବେଶି ମାନେ
ନାଇଁ ମୁଁ ତାକୁ ସେ ଛୋଟ ଛୁଆ ନା ମୁଁ ତାକୁ ଦେଇଦିଏ, ମୁଁ ତୁ ନେ। ଖାଲି ଟିକେ ଠାକୁର ଭୋଗ ବୋଲି ପାଇଦବା କଥା ଆଉ।
ଆଜ୍ଞା ମୁଁ ତ ଏକାଥରେ ଆଜ୍ଞା ଏଥିରୁ ଚାରି ପାଞ୍ଚ ଜଣ ଯାଇଥିଲି ଏକାଥ ଚାରି କିଲୋ ଆଣିଥିଲି, ଡେଲି ମୁଁ ଗୋଟ-ଗୋଟେ ଖାଇମି ଯେତେ ମନ ହେଲେ। ତାପରେ ଯେତିକି ମାନେ ବନ୍ଧୁବାନ୍ଧବ ତାଙ୍କୁ ବି ଦବାକୁ ପଡିବ।
ହଁ ଗଲା ମାନେ ଠାକୁର ଦର୍ଶନ କରି ଦବାକ କ ସାହିରେ ଯେତିକି ଲୋକ ଥିବେ ବନ୍ଧୁବାନ୍ଧବ ଦିଅନ୍ତି।
ସେମାନେ ପସାଦ ଟା ପାଇଲେ ଭଲ।
ହୁଁ।
ଆଜ୍ଞା ମୁଁ ଏବେ ରହୁଚି, ଆପଣଙ୍କ ସହ କଥା ହେଇକି ବହୁତୁ ଭଲ୍ ଲାଗିଲା।
ହଁ ଥ୍ୟାଙ୍କୟୁ ହଁ।
ହାଲୋ। ହଲୋ